ହ୍ୟାଲୋ
କଣ କରୁଚ?
କଣ କରିବୁ ବୁଲୁଛୁ। ତମର କଣ କରୁଚ।
ଆମର ଏବେ ବସିଛୁ ଖାଇ ଖୁଆକ ଆଉ ତମେ ଖାଇ ସାରିଲାନି।
ଆମର ଖାଇନାହୁ।
ହଁ
ଆମର ସକାଳେ ଆଜି ବାର ବୋଲି ସକାଳେ ଶାଗ ତୋଳା ଗଲା। ଶାଗକୁ ଧୋଇଲି। ଏକା ଏକା ତାକୁ ଏଠୁ ଧୋଇ ଧୁଆକ ଆଣିକି କାଟିଲି। ସେଇଠୁ ବିରି ଦିଟା ଭାଜିଲି ତାକୁ ଗୁଣ୍ଡ କଲି। ଚିକେନ ଫିକେନ ପଛରେ। ସେଠୁ କଣ ହେଲା ନା ବିରି ଗୁଣ୍ଡ କରିକି ଶାଗ ଭାଜିଲି। ସେଠୁ ପାଳ ଛତୁ ତାକୁ ଆଣିଲି। ତେଲରେ ତାକୁ ଭାଜିଲି ସେଠୁ ଶୁଖୁଆ ଦିଟା ତେଲରେ ଭାଜିଦେଲି। ସେଠୁ ଖାଇବାକୁ ଦେଲି ଖାଇକିରି ଗଲେ କେନ୍ଦୁପଡ଼ା ଆଡ଼େ ତାପରେ ଆସିଲେ ସେଠୁ କହିଲେ ବିହନ ନାପ କରିଦେ। ସେଠ ବିହନ ନାପିଲି ତିନି ପଉଟି ପାଞ୍ଚ ଗଉଣୀ ସନ ଖାନାପିନା ତାକୁ ନେଇକି ଟ୍ରାକ୍ଟରରେ ନଦି ଦେଲି ସେଠୁ ସିଏ ଗଲା ବିଲକୁ ବୁଣିବାଜକୁ। କୁହ
ହଁ ତା ଆ ଯେ ଚା
ଆ ଆ ଟ୍ରାକ୍ଟର ତ ଭାଙ୍ଗିଲା ବିଲରେ ଯେ ରଥଯାତ୍ରା ଅଛି ଆଉ କେତେଦିନ ହବ। ବ ଆଉ ଏ ଆଉ ଆଠ ଦିନ ଭଳିଆ ଥିବ ଆଉ କଣ ଆମର ଯାତ୍ରା ବଢିଆ ସୁନ୍ଦର ଯାତ୍ରା ହୁଏ। ବାଜା ଆସିବ ନାଚୁଣୀ ଆସିବ। ତମକୁ ଡାକୁଛି ଆସ ଯାତ୍ରା ଦେଖିକି ଯିବ ରଥ ଟାଣିବ।
ଆଉ ଦେଖି ଯିବା ଆମର ସେପଟେ ଗୋଟେ ବାହାଘର ଅଛି। ଯିବା ବୁଲ ବୁଲାାଗି ଆସିବା ଆ ଏକାଥରେ ରଥ ଟାଣିବା ଦିଟାଙ୍କ କାମ ହେଇଯିବ ଆଉ
ସେଥି ଯୋଗୁ ତ ମୁଁ ଡାକୁଛି
ହଁ ଆଉ କଣ କରୁଛ? ରଥରେ ଆଉ କଣ କରୁଛ ନାେ ସେତିକ ଖାଲି ରଥ ଟାଣୁଚ।
ଯାତ୍ରା ତାପରେ ହବ ବାହୁଡା ଯାତ୍ରା। ବାହୁଡ଼ା ଯାତ୍ରାରେ ସେମିତି ନାଚ ଗୀତ ସବୁ ହବ। ଠାକୁର ଯିବେ ମନ୍ଦିରକୁ ମାଉସୀହର ଘରୁ।
ଆଉ ତାହେଲେ ଆଉ ରଜ ପଳେଇଲାଣି କେମିତି କଣ କଲେ? ମେଲୋଡି ହେଇଥିଲା ନା ରଜରେ?
ରଜରେ କଣ କରିବୁ। ଫାଷ୍ଟେ ରଜ ଦିନ ମୋ ପୁଅ ଆସିଥିଲା ହେଟୁ ନଳି, ପାମ୍ପଡ ଛାଣିଲୁ। ହେଟୁ ଚକୁଳି ପିଠା କଲୁ। ଆରିସା ପିଠା କଲୁ ପକୁଡି ତିଆରିଲୁ। ହେଟୁ ସାନ ଝିଅ ବରା ତିଆରି କଲା।
ଅ
ସେଟା ବି ସହ ହେଇଥିଲା ହେଟୁ
ଖାଇ ଖୁଆକିରି ସମସ୍ତେ ଖାଇବାକୁ ଦେଲି। ଖାଇଲେ ହେଟୁ ଆମେ ଆମର ର- ତାଇକି ଫାଷ୍ଟେ ରଜ ଗଲା ମଝି ରଜ ସେମିତି ସେମିତି ଛଣା ଫଣା ଅମକ ଢମକ କରି କୁରାକି ଖାଇଲୁ ଆଉ।
ରଜରେ କଉ ଠାକୁର ପୂଜା ରଜରେ ଠାକୁର ପୂଜା କରନ୍ତି ନା କରନ୍ତିନି? ଜାଣିନଥିଲୁ ନା। ରଜ ନା ସିଆଡେ? ବାଣ ଫୁଟେଇକି ଡିଜେ ଆସେ ସବୁ ଗୋଟେ ଗୋଟେ ପର୍ବ ଭଳିଆ ଆମର ସମସ୍ତଙ୍କ ଦୁଆର ମାନିଙ୍କରେ ବୃନ୍ଦାବନ ପାଇଁ ପୂଜାପୁଜି କରନ୍ତି। ଶିଡ ଗୁଡି ନଙ୍ଗଳ ସବୁ ଏମତି ଚାଷ କାମ
ଟେ ବର୍ଷା ହଉଚି ନା ଖରା ଦଉଚି?
ହ ହ
ବର୍ଷା ହଉଚି ନା ଖରା ଦଉଚି?
ଖରା ଜୋର୍ ହଉଚି ବର୍ଷା ହେଇନି ଗରମ୍ ଲାଗୁଚି।
ଆମର ଦି ଦିନ୍ ହେଲା ବର୍ଷା ହଉଚି।
ହ
ଗଛ ବାଇଗଣ ତଳା ଲଗା ହବ ବୋଲି ଲଗେଇ ପାରୁନାହିଁ।
ସବୁବଳେ ଅଗା ହବ ରଥଯାତ୍ରା ଆସିଯିବ କାମ
ବିଲବାଡି କାମ ଏଇନା ଚାରି ମାସେ ହବ।
ହଁ -ହଁ ତାପରେ ଗଣେଶ ପୂଜା ଆସିବ। ଗଣେଶ ପୂଜା ସିଏ ଆସିଯିବ ଖୁଦୁରୁ
ଗଣେଶ ପୂଜା ଛୁଆ ମାନଙ୍କ ପାଇଁ ନା ଆଉ। ଆ- ଏଇନା ତମର ତ ବାପା କଣ କରୁଚନ୍ତି?
ଏ ବାପା ନା ସେ ଆସିକି ଶୋ
କଣ?
ଦେବା ଖାଇକି ଆସିକି ଶୋଇଚନ୍ତି ଖାଇକି। ଖାଇକି ଶୋଇଲେଣି। ଆ ପୁଅ ଝିଅ ଅଛନ୍ତି ଘରେ ଖେଳୁଚନ୍ତି। ଚିକନ୍ ଅଣହେଇଥିଲା ନା ଖାଇକି ବସିଚୁ। ଆଉ ତାପରେ ବର୍ଷା ଟିକେ ଟିକ ଉଠଉଚି କାହିଁ ହେଇନି କିଛି ନି
କେମିତି କଣ ରୋଷେଇ କଲ କେମିତି କଣ ରୋଷେଇ କଲ?
ରୋଷେଇ ହେଇଗଲ ମ ସେଇ ମାଛକୁ ହଉଚି ଇଏ ତରକାରୀ କଲ ଚିକେନ ସେଏ ନେଇ ତରକାରୀ କରିଦେଲ ଆଉ।
ନା। ମାଛ ନା କମ ହେଇଚି ଚିକେନ ଟା ହଉଚି ବେଶୀ ଝୋଳ ହେଇଚି ଆଉ ଚିକେନ ଟା ଟିକେ କମ କରଦେଇଚୁ ଆଉ।
ହଁ।
ହଁ ନା ଖରା ପାଇଁ ବି ମଧ୍ୟ ଖରା ହଉଚି ଟିକେ ଏଇନା ଯା ଆସ ଆଷାଢ ମାସଟା ହେଇଗଲାଣି ତଥାପି କିନ୍ତୁ ଖରା ହୋଉଚି।
ଆଉ ରାତିରେ କଣ କରିବ?
ରାତିରେ ସେମିତି ହେଇନି କିଛି ପଛରେ ହେବ। ତ ଆଉ କଣ କରୁଚ?
ଆମର ବଟା ବେଳେ ଚିକେନ ଭାତ ରନ୍ଧା ହେଇଥିଲା ଏଇନାମ ଦେଇଚି ଖାଇବାକୁ।
ହଁ।
ଏନା ସେ ତାଙ୍କର ଗାଧୋଇି ଖାଇଲେ ଖାଇବା ସରିଲାଠୁ
ହଁ। ଆଉ ଦେହ ପା ଭଲ ଅଛି ନା?
ଦେହପା ଭଲ ଅଛି ଆଉ। ଆଉ ତମର ଛୁଆ ପିଲା ସବୁ ଭଲ?
ହଁ ଆମର ସବୁ ଭଲ ଆମ ଗାଁ ଆଡେ ଆସିବ ଏ ବର୍ଷ ଦେଖିକି ଯିବ ହଉଚି ରଥଯାତ୍ରା ଆମର ଏଠି କରନ୍ତି ନୂଆପଡା ମନ୍ଦିରରେ ଭଲ ହୁଏ। ରଥ ଟାଣନ୍ତି ଆଉ ଭୋଗ ଯିଏ ଖାଇବ। ଯିବ ହଁ ଭଲ ହବ ଆସିବ ବୁଲିକି ଯିବ ଏଠିକି ବି ନ ଆସ ହେଲେ ଦଶରା ବି ଅଛି ଦଶରା ବେଳକୁ ଆସିବ। ସେଇ ବି ଗୋଟେ କେ ଯାତ୍ରା ହୁଏ ସେଇ ବୁଲିକି ଯିବ। ଆ ରଜକୁ ତ ଆସିଲେନି ରଜରେ ତ ବହୁତ ବଢିଆ ହେଇଥିଲା ଦୋଳି ଫୋଳି ପଡିଥିଲା। ସବୁ
ଆମ ତ ଟାଇମ୍ ହେଲାନି ଆଉ ଯାଇପାରିଲୁନି ଆଉ କଣ କରିବା।
ହଁ
ଏକୁଟିଆ ଲୋକକୁ ଘରେ ଆଉ ସବୁ କିିଛି କଲାବେଳକୁ ଆଉ କୁଆଡ଼େ ଟାଇମ୍ ବାହାରିବ କୁଆଡ଼େ ଯିବି।
ଆଉ
ହ
ଏକା କଣ ସମସ୍ତେ ସେମିତି ଏକା ସମସ୍ତେ କାମ କରୁଛନ୍ତି ଆଉ ଦେଖିବି ସୁବିଧା ଅସୁବିଧା ଆଉ।
ସେ ଦେଖିବା ସମୟ ସୁବିଧା ହେଲେ ତମେ ଆସିକି ବୁଲିକି ଯାଉନ। ଆମ ବୁଲିବା ଟା ଡାକୁଚ।
ଏଇ ସାଙ୍ଗସାଥି ହେଇକି ଦେଖିବା ଯିବା ଟିକେ ବୁଲି ବୁଲାକି ଆସିବା ଆଉ ଏଇ ଘଟଗାଁ ଏବେ ଯାଇଥିଲୁ। ଠାକୁର ମାଆଙ୍କୁ ଟିକେ ଦର୍ଶନ କରି ବୁଲି ଏଇ ଚାରି ପାଞ୍ଚ ଦିନ ତଳେ ଯାଇଥିଲୁ ବୁଲି ବୁଲାକି ଆସିଲୁ। ଘଟଗାଁ ଯାଇ ଥିଲୁ।
ସମସ୍ତେ।
ହଁ ସମସ୍ତେ ଗୋଟେ ବୋଲର କରିକି ଯାଇଥିଲୁ ଗାଡି କରିକି ଯାଇଥିଲୁ ଗଲୁ ସନ୍ଧ୍ୟା ବେଳକୁ ମାଆଙ୍କୁ ଦର୍ଶନ କଲୁ। ଦର୍ଶନ କରିକିନି ମାଙ୍କୁ ଦେଖି ଦେଇକି ରାତି ଆଠ ଟା ନଅ ଟା ବେଳକୁ ଆସି
ଆଉ କଣ ଆଣିଲ।
ହ ହ ଏଇ ସେଇ ତାଙ୍କ ଭୋଗ ଟିକେ ସେମିତି କିଛି ଆଣିବୁ। ମାଙ୍କ ମନ୍ଦିରେ ଭଲ ହେଇଗଲାଣି ଚାରି ପଟେ ଭଲ। ସୁନ୍ଦର ଦେଖା ଯାଉଛି ଯେତେ ଦେଖିଲେ ବି ମନ ସୁନ୍ଦର ତୃପ୍ତିର ଅବସାଦ ନାହିଁ ସେଇଭଳି। ବଢ଼ିଆ ଲାଗୁଛି ଆସ କେବେ ବୁଲିକି ଯିବ ନଏଲେ ନାଇଁ ଏପଟ ସାଇଟି ଆମର ଦେଖିକି ଯିବ।
ଦେଖିବା କେବେ କୋଉ ଦିନ ସୁବିଧା ହେଲେ।
ହୁଁ ତମ ପୁଅ ଝିଅକୁ ନେଇକି ଆସିବ ବୁଲେଇକି ନେଇକି ଯିବ।
ଟାଇମ ଟା କାମ ଜୋରସୋର ପଡିବ। ଆହୁରି ଭୁଜ ଗଜା ହବ ଆହୁରି ଦି ତିନି ପକେଟ ଦି ପକେଟ ଭୁଜ ପଡିବ। ଦି ପ୍ୟାକେଟ ଭୁଜ।
ଏଇ ଫୁକା ସାର କେତେବେଳେ ଫ୍ରି ହେଇକି ଆସିବ। କେତେବେଳେ ଫ୍ରି ହେଇକି ଆସିବ ଆସିକିନା ବୁଲି ବୁଲାକି ଯିବ ଦେଖିକି ନେଇକି।
କେତେବେଳେ ଫ୍ରି ଟାଇମ୍ ବାହାର କରିବା।
ହୁଁ ତ ସମୟ ବାହାର କରିକି ତାର ଆମର ଗୋଟେ ଓଡିଶାର ଗୋଟେ ପର୍ବ ଭଲ ଭଲ ହୁଏ ତାପରେ। ମାନେ ଏବେ ଯଦି ନ ଆସିପାରିବ ଧାନ ଫାନ କହୁଛ ଚଇତ ପର୍ବ ବେଳେ ଆସୁନ।
ହୁଁ ହଉ ଦେ ଦେଖିବା କଣ ହଉଛି।
ହଁ। ହ ଉ। ହଁ।
ଏ ଖରା ଟା ଯୋଗୁ ଟିକେ ମନ ଧରୁନି କୁଆଡୁକୁ। ବହୁତୁ ଅତି ସତି ଗରମ ହଉଛି ଝାଳ ଫୁଟୁଛି।
ଝାଳ ଫୁଟୁଛି ମୋ ଆ ଠିଆ ହବାକୁ କୋଉଠି ଟିକେ ମାନେ ଇଛା ଧରୁନି ବିଷ। ଚାରିଟା ବେଳକୁ ବର୍ଷା ହେଲେ ଚାରିଟା ବେଳକୁ ବର୍ଷା ହେଲେ କଁ ହବ। ଏଇନା ତ ଜୋରସୋର ରେ ଗରମ।
ହଁ ମ ଝାଳ ଦେହରୁ ଶଖୁନି କିଛି ଭଲ ଲାଗୁନି କିଛି। ଆଉ ଏତେ ଜୋର ଗରମ ଟା ହଉଛି ଖରା ନଦେଲେ ହୁଏ ବି ଆସାଢ ମାସ ଟା ଗୁଳ ଗୁଳିଆ ଟା ଲାଗେ ଆଉ ଭଲ ଲାଗେନି। ହଁ।
ଏବ ବର୍ଷ ପରା ରଜ ମାନେ ଗୁଣ୍ଡିଚା ବେଳକୁ ଆମର ରୁଆ ରୁଇ ହୁଏ ବିଲ। ଏବ ବର୍ଷ ତଳି ପଡିଛି ଆଜିକି ପାଞ୍ଚ ଛଅ ଦିନ ହେଲା। ଆମ ଗାଁରେ ବି ସ ରୁଆ ରୁଇ ଲୋକଙ୍କର କରନ୍ତି, ସେମାନେ ବି ସ କରିନାହାନ୍ତି।
ହୁଁ। କଥା ହବା ଘରକୁ ଯାଏ ଆଁ ହଉ।
ହଁ।
ଯାଇ